ଶୁଭସକାଳ।
କି।
ହଁ ଶୁଭ ସକାଳ ପ୍ରଣାମ୍।
ପ୍ରଣାମ ଶୁଭ ସକାଳ।
ଆଉ କଣ କରୁଛନ୍ତି?
ଏଇ ଆଜି ତ ରବିବାରେ ପିଲା ସବୁ ଶୋଇଛନ୍ତି ଆଜି ତାଙ୍କ ବିଦ୍ୟାଳୟ ବନ୍ଦ। ଆଉ ମୁଁ ବି ଟିକେ ଶୋଇପଡ଼ିିଥିନି। ଆଉ ଉଠିକି ଫୁଲ ଫୁଲ ତୋଳିକି ଆଉ ଗାଧୋଇକି ଠାକୁର ଠାକୁର ପୂଜା କରିଆ। ଆଉ କଣ ଜଳିଖିଆ ହବ ସବୁ ଅଛନ୍ତି ଆଜି ଛୁ ଛୁଆ ବିଦ୍ୟାଳୟକୁ ଯାଇନାହାନ୍ତି ଆଜି। ଶୋଇଛନ୍ତି ବି ଉଠି ନାହାନ୍ତି ଆଜି ତାଙ୍କୁ ଟିକେ ଏନା ଛୁଟି ଆଜି।
ହଁ ଛୁଟି ମାନେ ତ ତାଙ୍କର ଶୋଇବାଟା ଆଗ।
ହଁ।
ଛୁଆଙ୍କର ଆଉ ସକାଳ ଜଳିଖିଆ ଫଳିଖିଆ କଣ କରିଲେଣି ନା ନାଇଁ?
ଜଳିଖିଆ ନାଇଁ ମୁଁ ଗାଧେଇ ଠାକୁର ପୂଜା କରିମି ଆଉ ଉପମା ଟିକେ କରିମି ଖାଇବେ ଛୁଆ। ତାପରେ ଭାତ ଫାତ ବସିବ ଆଜି ରବିବାର ତ ମା ଛ ଆସିବ ପଖାଳ ପଖାଳ ସବୁ ଖାଇବେ। ଆଉ ଆପଣ ରବିବାରେ ଆଇଁଷ ଖାଆନ୍ତି ନା?
ହଁ ଘରେ ସମସ୍ତେ ଖାଆନ୍ତି କିନ୍ତୁ ମୁଁ ଖାଏନି।
ହଁ ମୁଁ ବି ରବିବାରେ ଖାଉନି। ରବିବାରେ ପ୍ରାଏ ସ୍ତ୍ରୀ ଲୋକ ଖାଉନାଆନ୍ତି ଆଇଁଷ।
ନାଇଁ ମୁଁ ରବିବାରେ ବୋଲି ନୁହେଁ ମୁଁ ଏମିତି ଟୋଟାଲି ଆଇଁସ।
ଓହୋ ଆପଣ ଟୋଟାଲ ଖାଉ ନାହାନ୍ତି ଆଇଁଷ।
ନା।
ପୁରା ନିରାମିସି ଆଉ।
ହଁ। ସବୁବେଳେ ଆଇଁଷ ଖାଇ ଖାଇକା ବିରକ୍ତ।
କେବେଠୁ ଛାଡିଲେଣି ଆଇଁଷ?
ମୁଁ ଉ ଏଇଠି ପା ସାତ ବର୍ଷ ହବ ଛାଡି ଦେଇଛି ଟୋଟାଲି।
ଆଇଁଶ।
ଆମ ଘରେ କଣ ଡେଲି ଆଇଁସ। କେତେଅଳେ ମାଛ ଅଣ୍ଡା କେତେଳେ ଏଇ ଯୋଉ କ କଡ଼ା ଏଇମିତି ସଦାବେଳେ ଆଇଁସ।
ଓ ହୋ।
ଆଉ ସେଇଥିପାଇଁ ଖାଇ ଖାଇକି ଅ ନିଜକୁ କୋତରା ମାଇଲା।
ହୁଁ ତୋର ଆଇଁଷ ନିଜେ ଗୋଟେ ରାନ୍ଧିକି ଖାଇବାକୁ ଭଲ ଲାଗେନ?
ନାଁବା। ଆଉ ଆ ଛୁଆ ଆଜି ରହିବାର ତ ସମସ୍ତେ ଏଇ ଆଜି ଉଠିଲେ ଏଇନା କେ ଉଠିକି ଚୁଡ଼ା ଆଉ କଦଳୀ ଟିକେ ଚକଟି ଦେଲି। ଖାଇକି ବସିକି ପାଠ ପଢ଼ୁଛନ୍ତି।
ହଁ ହଁ।
ସଖାଳୁ ଚୁଡା କଦଳୀ ଦେଇ ଦେଲେ ଛୁଆ ଏଇନା କାରଣ ଟିକେ ଦେହ ପା ଖରାପ ହେଉ ଚି ଝାଡା ବାନ୍ତି ହଉଛି ଆଉ ସେଥିପାଇଁ ତେଲ ଜିନିଷ୍ ହଁ ପ୍ରା ଆଉ ସେଥିପାଇଁ ତେଲ ଜିନିଷ କିଛି କରିକି ଦଉନି। ତାଙ୍କୁ ଏଇ ଚୁଡା କଦଳୀ ଏଇ ନଲେ ବିସ୍କୁଟୁ, ଏମିତି ସବୁ ଦଉଛି ଆଉ।
ଓହୋ! ଆଉ ଆପଣଙ୍କ ସବୁ କେ ଉଠିଲେଣି ନା, ଉଠି ଉଠି ନାହାଁନ୍ତି, ସବୁ ଶୋଇଛନ୍ତି?
ଆଗ୍ୟା। ନାଇଁ, ସମସ୍ତେ ଉଠିଲେଣି। ସମସ୍ତେ ସକାଳୁ ଉଠନ୍ତି। ସଖାଳୁ ଉଠିଲେ, ଗାଈ ଗୋରୁ ଧନ୍ଦା, ସାଙ୍ଗ ଧନ୍ଦା, ଆଉ ଶୋଇବୁ କଣ ଆମେ? ସ୍ତ୍ରୀ ଲୋକ ମାନେ ଆଉ କଣ, ଶୋଇବାରେ ଛୁଆ ହେଇଛନ୍ତି?
ହଁ, ଆଉ ଆପଣ ପୂଜା ଫୂଜା ସବୁ
ସକାଳୁ ରାତି ଚାରି ରୁ ଯେ ରାତି-ଇ ଦଶ ଯାଙ୍କେ ତ କାମ ସ୍ତ୍ରୀ ଲୋକଙ୍କର ହାତ ଗୋଡ ଚାଲିଥିବ।
ହୁଁ।
ତାଙ୍କର ଦରମା ଅଛି ନା, ତାଙ୍କର ଛୁଟି ଅଛି।
ଆଉ, ଗାଧେଇି ଠାକୁର ଙ୍କର ପୂଜା କରିବେ।
ହଁ, ପୂଜା ସଇଲାଣି। ପୂଜା ସରିକି ଜଳଖିଆ ଚା' ଜଳଖିଆ ଖିଆ ସାଇଲାଣି।
ହଁ।
ଏ ଯିବା ଟିକି ଏଇନା ଗାଈ ଗୋରୁ ଧନ୍ଦା କରିବା, ଗାଈ ଧୂଆଁ ଧୂଇଁ କରିବା। କ୍ଷୀରଂ ଆସିବ କ୍ଷୀର ବାଲା ଗାଡି ତାକୁ ଦବା ଆଉଁ ଏଇ ଘର ପାଖରେ କାଟ୍ ଟ ନଉଛନ୍ତି ତାଙ୍କୁ ଦେବା।
ଦୁଇଁ ସାଇଲାଣି କ୍ଷୀର।
ନାଇଁ, ଦୁହାଁ ହେଇନି, ହବ ଏଇନା କେ।
ଓହୋ! ଆମର ଗାଈଗୋରୁକୁ ଖାଇସାଇଲେଣି ତାଙ୍କୁ ତାଙ୍କ ଗୁହାଳ ଗା ଗୋବର ଫୋବର
ଖାଇ ସାରିଲିନ ତା'ପରେ ଧୂଆଁ ଧୁଇଁ ହବ। ଫୁଣି ପୋଛା ହବ। ତାଙ୍କୁ ନେଇକି ବନ୍ଧା ବନ୍ଧି ହବ ସିଏ ଚରିବେ ନା। ଆଉ କିଏ ଅଛି, ଯେ ଘାସ କାଟିକି ଆଣିକି ଦବ। ତେଣୁକରି ନେଇକି ବାନ୍ଧି ଦେଇ ଆସିବୁ ପଡ଼ିଆରେ। ଚରିବେ ଆଉ। ଗାଈ ଗୋରୁ କେଇଟା ଅଛନ୍ ତମର? ହ୍ୟାଲୋ ଗାଈଗୋରୁ କେତେଟା ରଖିଛନ୍ତି?